। ହଁ ମୁଁ କହୁଥିଲି, ତମକୁ କୋଉ ଖେଳ ବେଶୀ ଭଲ ଲାଗେ?
ଖେଳ ନା।
ହୁଁ ହୁଁ।
ମତେ ବେଶୀ ଯୋଉ ଆଳୁ ଚାମଚ ଯୋଉ ପାଟିରେ ହେଲା ମାନେ ଚାମଚ ଟା ପୂରେଇକି ତା ଉପରେ ଯୋଉ ଆଳୁ ଚାହୁଁଛେ, ସେଟା ଭଲ ଲାଗେ ଆଉ ହେଲା ଯୋଉ କବାଡି।
ହୁଁ ହୁଁ।
ମୋତେ ବି ମାନେ କବାଡି ଖେଳେନି, କିନ୍ତୁ ମତେ ଭଲ ଲାଗେ ଖେଳିବା ପାଇଁ।
ଦେଖିବାକୁ ବି ଭଲ ଲାଗି ଖେଳିବାକୁ ହଁ ।ମୁ ମତେ ବି ମତେ କବାଡି ଭଲ ଲାଗେ ଆଉ ଆଉ ଯୋଉ ମ୍ୟୁଜିକ ଚା ବହୁତ ମଜା ଅଛି, ସେମାନେ ଖେଳ ଖେଳିବେ ମୁଁ ଦେଖିବି ସେଇଟା ବହୁତ
ହଁ ହଁ ଆଛା ମୁଁ କିନ୍ତୁ ଭିକରେ ଜଲଦି କଟିଯାଏ। କାର ମୁଁ ମାନେ ପିଲାମାନେ କଣ କହିଲ ମାନେ ମ୍ୟୁଜିକ ବାଚିବ, କେତେବେଳେେ ହଠତ୍ କେତେବେଳେ କିଏ ଛୁଆ ପଶିଯିବା ଆଗରେ ମାନେ କିଛି ଜାଣି ପାରନ୍ତିନି, ଆଉ କିଏ ଖେଳ ଭଲ ଲାଗେ ତମକୁ?
ମତେ ଅ ତମ କ୍ରିକେଟ କିଛି ଭଲ ଲାଗେ, ମୁଁ ତ କିଛି ବୁଝି ହି ପାରେିନି।
ହଁ, ମୁଁ କିନ୍ତୁ ବୁଝିପାରେ ମାନେ ବେଶୀ ଟିକେ ବି ବୁଝିପାରେନି ସେମତି ଆଉ, ମତେ କ୍ରିକେଟ ବି ମାନେ ଖେଳିବା ପାଇଁ, ଏଇ କ୍ରିକେଟ ବାଡେଇବା ପାଇଁ ମାନେ ବ ଭଲ ଲାଗେ।
ଆଚ୍ଛା ମୁଁ ଛୋଟ ଟ ଥିଲି ନା ମୁଁ ମାନେ ଆମ ଘର ପାଖରେ ପିଲା ସବୁ ଖେଳି ଖେଳୁଥିବେଉ ମୁଁ ବି ଖେଳେ ତାଙ୍କ ସହିତ ଆଉ ମୁଁ ବି ଏମିତି ଏମିତି ଖେଳୁଥିଲି ମାନେ ବଲ୍ ଏମତି ଫିଙ୍ଗିବା ବ୍ୟାଟିଂ କରିବା ଏମତି
ହୁଁ ବଢିଆ ଲାଗେ ମାନେ ଛୋଟ ଛୁଆଙ୍କ ସହିତ ଖେଳ ଆଉ ତ ଆମେ ତ ବଡ ପିଲାଙ୍କ ସହିତ ଖେଳି ପାରିବାନି।
ମୁଁ ବି ଏବେ ଆମ ଏ ଯୋଉ ଚୋର ଛିପା
ଲୁଚକାଳି।
ଲୁଚିବେ ହଁ ହଁ ସେଇଟା ମାନେ ଲୁଚିବେ ମାନେ ଖୋଜିବେ। ଏମିତି ଏଟା ବି ଆମେ ମାନେ କଜନ ସବୁ ମାନେ ସିଷ୍ଟର ସବୁ ମାନେ ଯଦି ଆସନ୍ତି ଆମେ ସବୁ ଏବେ ବିି ଖେଳୁଛନ୍ତି ସେଇଟା।
ଏଇଟା ବଢିଆ ଲାଗେ ମାନେ ଖୋଜିବା ପାଇଁ। ସମସ୍ତଙ୍କୁ।
ହଁ ବହୁତ ଭଲ ଲାଗେ ଆମେ ତ ପୁରା ମାନେ ଏଠି ପୁରା ସବୁ ମିଶିକି ଖେଳ ଖେଳୁ।
ଆମେ ତ ଖୋଜି ଖୋଜି ଯଦି ଆମେ ନ ପାଉ କଣ କହିଲ ଆମେ କହିବୁ ଆଉ ଖେଳିବୁନୁ ଯେତେବେଳେ ସି ବାହାରିବେ ତାଙ୍କୁ କହିଦେଉ ସରିଲା ସିଏ
ଆଚ୍ଛା ବଢିଆ । ଆମେ ବି ସେମିତି।
ସେଟା ଆଉ ଯୋଉ ଲୁଡୁ ଖେଳିବା ପାଇଁ ଭଲ ଲାଗେ।
ହଁ ହଁ ହଁ ଲୁଡ଼ୁ ମୁଁ କେବେଠୁ ଆଉ ଖେଳିିନି।
ନା ଆମେ ବି ଏଇ ଆମେ ସବୁ ଆମ ଭଉଣୀ ମାନେ ସବୁ ମିଶିକି ସବୁ ଖେଳୁ ସେଟାରେ ସେଟାରେ କଣ କହିଲ? ସେଇଟା ଯଦି ହାରିଗଲୁ ନା ତାହେଲେ ସେଇ ଯୋଉ ରଙ୍ଗଟାକୁ ମାନେ ସେ କଲରଟାକୁ ଆମକୁ ଏଇଟା ଆର ପାଇଁ ହିଁ ହାରିଲୁ।
ଆଚ୍ଛା ହଁ ମୁଁ ଆମେ ବି ମାନେ ମୁଁ ସଦାବେଳେ ବ୍ଲୁ ନେବି ନହେଲେ ରେଡ୍।
ମୁଁ ବି ମୁଁ ତ ମୁଁ ଆଉ କୋଉ କଲର ବି ନିଏ ନା ମୁଁ ବ୍ଲୁ ଛଡା ଆଉ କୋ କଲବି ନିଏନି।
ଆଚ୍ଛା ମୁଁ ମୁଁ ବି ସେମତି ମୋତେ ବି ବେଶୀ ବ୍ଲୁ କଲର ହି ପସନ୍ଦ ଲୁଡୁ ରେ ମୁଁ ଯଦି ଆ କେହି ଯଦି ରେଡ୍ ନେଇଗଲେ ନେଇଗଲା ମାନେ ମୁଁ ବ୍ଲୁ ଟା ହିଁ ନେବି। ନହେଲେ ରେଟ୍ ବି ଦେଇଦବ ଚାଲିବ ନହେଲେ ମୁଁ ଖେଳିବିହିନି।
ହଁ ମୁ ପଛେ କି ହାରିଯାଏ ପଛେ ସେ କଲର କୁ ଦୋ ମାନେ କହିବି ଏଟା ଆରି ପାଇଁ ହାରିଲି କିନ୍ତୁ ତଥାପି ବ୍ଲୁ କଲର ନିଏ।
ହଁ।
ଭଲ ଲାଗେ ଖେଳିବା ପାଇଁ।
ହୁଁ। ମତେ ବି ଭଲ ଲାଗେ।
ଗୋଟେ ମାନେ ସମସ୍ତେ ମୋର ପରିବାର ସମସ୍ତେ ମିଶିକି ଖେଳନ୍ତି ମାନେ ବଢିଆ ଲାଗେ।
ହୁଁ ତମକୁ ମେହେନ୍ଦୀ କରିବା ଭଲ ଲାଗେ ନା?
ହଁ ମେହେନ୍ଧି କରିବା ଭଲ ଲାଗେ।ମୁଁ ବି କରେ ନିଜେ ନିଜେ କରେ ସେମିତି ଆଉ। ଏତେ ବି ଆସେନି। ଯେ ଟିକେ ବି ଆସେ କରେ ଆଉ।
ମୁଁ କରେ ଯେ ମାନେ ମତେ ବହୁତ ଭଲ ଲାଗେ ମାନେ ଛୋଟ ବେଳରୁ ମତେ ମେହେନ୍ଦୀରେ ବହୁତ ଇଣ୍ଟରେଷ୍ଟ୍। ଏବେ ବି ଅଛି ମୁଁ ସବୁକୁ ଲଗାଏ।
ହୁଁ ମୁଁ ବି ଆମ ଘର ପାଖରେ ସେମିତି ଲଗାଏ।ମତେ ଯିଏ ଆସନ୍ତି ଲଗେଇବା ପାଇଁ ଆମ ଘରକୁ। ଲଗେଇଦିଏ କିନ୍ତୁ ଏତେ ବି ମାନେ ଭଲ ସେ କରିଆ ସିନି ଯେତିକି ବି ଆସେ ଲଗେଇଦି ଆଉ।
ହୁଁ ମୁଁ ବି ମାନେ ଆମ ଏଠି ଯେତେ ଅଛନ୍ତି ମାନେ ମୁଁ ହିଁ ସମସ୍ତଙ୍କୁ ଲଗେଇବି। ଯେତେ ମାନେ ଯାହା ବାହାଘର ବି ମୁଁ ଯାଇକି ଲଗେ ଆଉ ଏନଗେଜମେଣ୍ଟ ଫେନଗେଜମେଣ୍ଟ ଏମ୍ ତି ଘର ପାଖରେ ଯାହା ହୁଏ ମୁଁ ଲଗାଏ।ନହେଲେ ମାନେ ଦୂରକୁ ମୁଁ ଯାଏନି।
ହଁ ମାନେ କଣ ତମେ ମାନେ ନିଅ ଅର୍ଡର ନିଅ?
ମାନେ ଅର୍ଡର ଏ ଫଡର ନିଏନି ମାନେ ଘରେ ଛାଡିବେନି ନା। ମୁଁ ଫିର୍ବୀ ଏ ତି ଆ ମାନେ ଘ
ଏମିତି ପାଖରେ ଆଉ।
ହଁ ବ୍ରାଇଡାଲ ମେହେନ୍ଦି ମାନେ ଏତେ ମାନେ କମଲ ପମଲ୍ ସବୁ କଣ ହେଇଯାଉଛି ଏତେ ଦେରି ବସି ବସିକି।
ହଁ
ମୋ ମାନେ ଦିଦିର ଏନଗେଜମେଣ୍ଟ ଥିଲା ହଁ ଅଣ୍ଟା ବେକ ହାତ ସବୁ।
ସବୁ ମାନେ ଇଏ ହେଇଯିବ ଆଉ ମାନେ ଉଠିଲା ବେଳକୁ ପାଦ ବି ବସିଥିବ ଆଉ ଗୋଟେ ଜାଗାରୁ ମାନେ ଉଠେଇକି ବି ଉଠିକି ଯାଇପାରିବନି।
ହଁପା। ଆଉ ଯୋଉ ମୋର ଏଇ ଆଉ ହବ କେତେ ତିନି ଚାରି ଦିନ ହବ ମୋର ଗୋଟେ ଦିଦିର ମାନେ ଏଗେଜମେଣ୍ଟ ଥିଲା ତାଙ୍କୁ ତା ସେ ଟିକେ ମୋଟା ହେଇକି ଅଛନ୍ତି ତାଙ୍କୁ ମୁ ଏତି ଲଗେଇ ଲଗେଇକି ହାତ ତମେ କହନି ହାତ ଗୋଡ ସବୁରେ ମୁଁ ଏକୁଟିଆ ଲଗେଇଛି।
ହଁ ମାନେ ଲଗେଇବା ପାଇଁ ଭଲ ଲାଗିବ କିନ୍ତୁ ଏଇ ଯୋଉ ଅ ପିଠ ପିଠ ମାନେ ହାତ ଫାତ କଥା ହେଇଯିବ କି ଇଏ ହବ ସେଇଟା ଭାବି ହ
ହଁ ପା ସେଇଆା ମାନେ କେବେ କେବେ ଏତେ ଚିଡ଼ା ଲାଗୁଛି ତମେ କୁହନି। ମୁଁ ଭାବୁଛି ମୁଁ ମେହେନ୍ଦୀ କଣ ପାଇଁ ଶିି କିଛି।
ହଁ କଣ ପାଇଁ ଶିଖିଲି କଣ ପାଇଁ କଣ ଶିଖିଲି କଣ ପାଇଁ ସେ ସମସ୍ତେ ମାନେ ଡାକୁଛନ୍ତି ଇଏ
ହଁ ସେଇଆ ପା ମାନେ ଘରକୁ ବି ପଡେଇ ଆସି ଛନ୍ତି, ଟିକେ ଲଗେଇଦବୁ ଟିକେ ଟିକେ ଏମିତି ତମେ ଲଗେଇବ ଯାହାବି ହେଲେ ଲେ ଏମିତି। କରିଦିଏ ଆଉ ମେହେନ୍ଦି।
କହିଲା ମାନେ ଆଉ ତାଙ୍କୁ ଆଉ ମନା କରିପାରିବେନି ନାଁ
ହଁ ସେଇଆ। ମାନେ ମତେ ନା ଅ ମୁଁ ଛୋଟ ବେଳୁରୁ ମାନେ ମତେ ଏତେ ଇଣ୍ଟ୍ରେଷ୍ଟ ମେହେନ୍ଦୀ ଲଗେଇବାର ତମେ କୁହନି। ମୁଁ ଏମିତି ଟ୍ରାଏ କରି କରି କରିକି ହେଇଗଲା। ମାନେ ଆହୁରି ଟିକେ ଫିନିସିଂ ହବ ମୋର। ଅ ସେଇଟା ମାନେ ଫିର୍ ବି ମୁଁ ଟିକେ ସ୍ଲୋ ଲଗାଏ ନହେଲେ ଭଲ ହିଁ ଲଗାଏ।
ଆଉ ମୂର୍ଜ ହରିକା ପକେଇବା ପାଇଁ ଭଲ ଲାଗେ।
କଣ।
ଏ ଯୋଉ ରଙ୍ଗୋଲି ରଙ୍ଗୋଲି।
ମୋତେ ସେଟା ଆସେନି।
ମତେ କିନ୍ତୁ ବଢିଆ ମାନେ ପକେଇବା ପାଇଁ ମତେ ଭଲ ଲାଗେ।
ଆଚ୍ଛା। ହଁ। ମତେ ମାନେ ସେଟା କିଛି ଆସେନି।
କାର୍ତ୍ତିକ ପୂର୍ଣ୍ଣିମା ଆମର ଏଇଠି ଗୋଟେ ପର୍ବ ଅଛି। ସେଟାରେ ମାନେ ସେଇ ଯୋଉ ପା ପାଞ୍ଚ ଦିନି ଆମର ହୁଏ।
ହୁଁ।
ପାଞ୍ଚ ଦିନ ହୁଏ ସେଇ ପାଞ୍ଚ ଦିନିଆଙ୍କ ପୁରା ମାନେ ଭୋରୁ ପୁରା ସଖାଳୁ ପୁରା। ଅନ୍ଧାର ହେଇଥିବ ଉଠିବୁ ଉଠେଇକି ଗା ଧେଇକି ମନ୍ଦିର ଯିବୁ। ମନ୍ଦିର ଯାଇକି ତାପରେ ଆସିକି ମୂର୍ଜ ପକ୍ କଉ
ଆଚ୍ଛା।
ମୂର୍ଜ ପକେଇକି ଏ ପାଞ୍ଚ ଦିନି ଆ ପାଞ୍ଚ ଦିନିଆ ପୁରା ମାନେ ବଢିଆ ମାନେ ହୁଏ ମନ୍ଦିରରେ ସବୁ ମାନେ ଘରେ ସବୁ ମାନେ ପଞ୍ଚୁକ ଆମ କୁହାଯାଏ।
ହିଁ ହିଁ ଆଚ୍ଛା।
ହୁଁ ଆଉ କଣ ସବୁ ତମଁ ମାନେ କରିବା ପାଇଁ ଭଲ